ହାଲୋ।
ହାଲୋ।
ହଁ ଶୁଭ ସକାଳ ଶୁଭ ସକାଳ। ହଁ ଆଉ ହଁ ସବୁ ଭଲ ଆଉ କୋଉଠି ରୁମରେ ଏକା ଅଛନ୍ତି।
ନାଁ ଆମେରିକାରେ ଅଛି।
ଆଚ୍ଛା ଆଚ୍ଛା।
ଆପଣ କୋଉଠି ଅଛନ୍ତି?
ହଁ ମୁଁ ବି ଅଛି କାନାଡ଼ାରେ।
ହୁଁ ଆଉ ଆଫଗାନିସ୍ତାନ କେବେ ଯିବା?
ଆଫଗାନିସ୍ତାନ ଆ ଯିବା ଦି ତିନି ଦିନ ପରେ ଯିବା।
ଆଚ୍ଛା।
ଅ ଟିକେ ଭିଜାଟା ଟିକେ ଆସିନି ତ ଆସିଲେ ଆପରେ ପଳେଇବା।
ଓହୋ ମୋ ବି ଭିଜାବି ଆସିନି।
ହଁ ପରା ଆ ହଁ ଆସିଲେ ମିଶିକି ଯିବା।
ପାକିସ୍ତାନ କେବେ ଟୁର୍ ରଖିବା?
ପାକିସ୍ତାନ ସେପଟୁ ଫେରିଲା ପରେ ପାକିସ୍ତାନ ଯିବା।
ଆଫଗାନିସ୍ତାନରୁ ଫେରିଲେ ପାକିସ୍ତାନ।
ହଁ।
ତାହେଲେ ମିଶନ୍ ଟା ମନେ ଅଛି ତ?
ହଁ।
ଛାଡ଼ିବାନି ଏଥର।
ଆରେ ଆ ଛାଡ଼ା ଛାଡ଼ି ଅଛିବା।
ଏଥର ଆଉ ଛାଡ଼ିବାର ନା
ହୁଁ।
ଏଥର ଯେମିତି ହେଲେ ବି ପନିର୍ ଖାଇଦବା।
ହଁ। ପାକିସ୍ତାନ ଆମର ପାକିସ୍ତାନ ଯିବା ଅଣତିରିଶି ତିରିଶି ଆଡ଼କୁ ଯିବା।
ହଁ ଗଲେ ତ ପନିର୍ ଖାଇଦବା ଆଉ।
ହଁ।
ଆଉ ତମ ଟାଙ୍କି ତମ ଟ୍ୟାଙ୍କରଟା ଭଲ ଅଛି।
ଆ ପୁରା ଏକ ନମ୍ବର।
ଯାହାହଉ ମୋର ଟ୍ୟାଙ୍କର ବି ଭଲ ଅଛି।
ହଁ ତାହେଲେ କିଛି ଅସୁବିଧା ବି ହ କିଛି ଅସୁବିଧା କିଛି ଅସୁବିଧା ହବନି ତ?
ନାଇଁ ଠିକ୍ ତ ଆଉ। ଆଉ ତମ ପୁଅ ଏବେ ଠିକ୍ ଠାକ୍ ପାଠ ପଢ଼ିଲାଣି?
ହଁ ପୁଅ ପରା ଟିକେ ଦୁଷ୍ଟାମୀ ହୋଉଚି କଣ କଇବା ଜଣେ ପୁଅ ତ। କଇ ହୋଉନି ତାକୁ କେ ଦୁଷ୍ଟାମୀ ହୋଉଚି ଆଉ।
ଓହୋ ଭାଉଜ ବୁଝଉ ନାହାନ୍ତି ତାକୁ?
ବୁଝେଇ ଦେଲେ କେତେ ବୁଝିବ, ମୁଁ ବୁଝେଇଲେ ତ କିଛି ବୁଝୁନି ଆଉ କଣ ବୁଝେଇବ?
ତାହେନେ ଗୋଟେ ଅବୁଝା ପିଲାଟା ଗୋଟେ ଜନ୍ମ ହେଲା, ବୋଲି ଗୁରୁବାର ଜନ୍ମ ହେଇଥିଲା କି?
ଜଣେ ପିଲା କୁ ଆଉ କିଛି କରିହଉନି ପରା। ଆଉ ଜଣ ହେଲେ ଦେଖିବା ଆଉ ତାକୁ ମାଡ଼ ସାଡ଼ ଦେଇକି ଟିକେ ଖୋଳାଖୋଳି କରେଇବା ହୁ ହୁ। ନାଇଁ ହେଇନି ଯଦି ହବ ହୁ ହୁ
ଆଉ ଗୋଟେ ତିଆରି କରିଦିଅ।
ହଉ ଭାଇ ଏତେ ଜଲ୍ଦି ତିଆରି କଲେ ଭଲ ନାହିଁ।
ଓହୋ।
ଟିକେ ଟାଇମ୍ ଦରକାର୍।
ଟିକେ ଟାଇମ୍ ଦରକାର୍ ନାଇଁ କି।
ତମକୁ କଣ ନେକ୍ସ କଣ ଦରକାର ସିଂହ ଦରକାର ନା ବାଘୁଣୀ ଦରକାର?
ବାଘୁଣୀ।
ହ ବାଘୁଣୀ ହେଲେ ଆଜ୍ଞା ସେ ବାଘଟା ସାଉଟ୍ ହବ।
କାହାକୁ?
ଭାଇ ନା କୁ
ହଁ ସିଏ ସିଏ ନାଇଁ ନାଇଁ ଆଉ କରି କରନି ଆଜି।
ହଁ ହଁ ହଁ।
କଣ ପରିବା ଟିକେ ମଗେଇଥାନ୍ତେ ନା କଣ?
ପରିବା ଟିକେ ମଗେଇଥାନ୍ତି ନା କଣ?
ହଁ ନାଇଁ ମଗେଇଥାନ୍ତା ଆଉ ଟିକେ ହେଇଥାନ୍ତା ଆଇଲେ। ଥଣ୍ଡା ଫଣ୍ଡା ଟିକେ ଦର
ହଁ ଥଣ୍ଡାଭଣ୍ଡା ଟିକେ ଦରକାର ହେଇଥାନ୍ତା।
ଦରକାର ହଉଛି ଯାହେଲେ ବି, ମୁଁ ଯାହା ଲାଗିଲାଣି ସେ ପିଲା ଯାହା ମୁଁ ଅସୁବିଧାରେ ପକେଇ ଲାଣି ତମକୁ ଯା ଦରକାର ହଉଚି ଆଉ।
କଣ କରିଆ ଆଉ ନା କିଛି କହି ହଉନି କି ସହି ହଉନି।
ହଁ ପରା ଗୋଟେ କାମ କରୁନୁ
ହଁ କୁହ।
ଆ ସେ ପିଲାକୁ ସ୍କୁଲ ଜଏନ୍ କରିଦେଉନୁ, କେଡ଼ିକିଟା ହେଲାଣି କି?
ଏ ବେଶୀ ନାହିଁ ବା ଦି ବର୍ଷ ହଉଛି।
ଦିବର୍ଷର ତମକୁ ପୁରା ପାଗଳା କରିଦେଇଚି ନାଇଁ।
ହଁ ପରା।
ହଉ ହଉ।
ଦେଖିଆ ଆକୁ ଆଉ ବର୍ଷେ ହେଲେ ଜଏନ୍ କରିଦବା ଆକା।
ହଁ ତାକୁ ଗୋଟେ ଜଏନ୍ କରିଦିଅ
ବୁଝୁନୁ ଟିକେ ଜଏନ୍ କରିଦବା।
ହଉ ସବୁ ପିଲା ଆଉ ଆଜିି କାଲିର ପିଲା ଶଳା ବାପ ମାଙ୍କୁକୁ ଖାଲି ଟେନସନ କଲେ।
ଶଳା ଝୁଅଟେ ଦେଖିଲେ ଖାଲି ମୋବାଇଲ ମୋବାଇଲ ହଉଚି ପୁରା।
ହଁ ପରା ମୋର ତିନିଟାକ ପିଲା ଶଳା ମତେ ବାଡଉଚନ୍ତି।
ଆଜିକାଲିର ପିଲା କଣ, ଜନ୍ମ ହେଲେ ଶଳା ମୋବାଇଲ ସ୍ୱପ୍ନ ଦେଖିକି ଜନ୍ମ ହଉଛନ୍ତି ଶଳା।
ହଁ ପରା ମୁଁ ଫୋନ୍ ଟା ଦେବିନି ବୋଲିି କହିଆରୁ ମତେ ବାଡେଇଲେ।
ପିଲା
ତାପରେ ମୋ ସ୍ତ୍ରୀକୁ କହିଆରୁ ହଁ। ସ୍ତ୍ରୀକୁ କହିଆରୁ ସିଏ ବି ବାଡ଼େଇଲା।
ଆମେ ଜନ୍ମ ହେଲା ବେଳେ ମୋବାଇଲ କଣ ଜାଣିିନଥିଲେ।
ଏମାନେ କମ୍ପାଉଣ୍ଡର କଣ ହେବେ?
ହଁ ପରା, ସେମାନେ ଭିତରୁ ଆଜ୍ଞା ଜାଣି ଦଉଛନ୍ତି ପୁରା।
ହଁ । ଜନ୍ମ ହେଲା ବେଳେ, ଏମାନେ ଶଳା ମ୍ୟାଗି ଖିଆ ପିଲା।
ହଁ ପରା।
ହଁ ପରା।
ଆଉ କଣ କରିବୁ କହ?
ନ ଧରିଲା ବେଳେ, ଏମାନେ ଶଳା ମୋବାଇଲ ତିଆରି କରୁଛନ୍ତି।
ହଁ।
ଏଗୁଡା କି କଦର୍ଯ୍ୟ ଜିନି
ସେଇଟା ପରା କଣ କରିବ ପିଲାମାନେ
କାମ କରିବା ସେମାନଙ୍କୁ ଉଗାଣ୍ଡ ଧରିକି ପଳେଇବା।
ହଁ ନାଇଁ ସତ ଆଜ୍ଞା ସେମିତି ଆଜ୍ଞା ଏ ଉଗାଣ୍ଡା।
କର ବୋଲି କହିଆ।
ହଁ ସେପଟେ ଛାଡ଼ିଲେ ଏକ ଠିକ୍ ହବନି।
ହଁ। ସେ ଆମର ଯୋଉ କାଶ୍ମୀରରେ ଜଣେ କୃଷି ଭାଇ ରହୁଛି
ହୁଁ ତାଙ୍କ ପାଖରେ ଛାଡିଦବା ନା କଣ?
ତାକୁ ଧରିକି ଆସିବା, ଏ ପିଲାମାନଙ୍କୁ ଟିକେ ଟ୍ରେନିଂ ଦେ ବୋଲି କହିବା।
ହଁ।
ନହେଲେ ପାରିବାନି ଏମାନଙ୍କୁ।
ପାରିବାନି କିଛି ଡରୁନାହାନ୍ତି ଆଉ, ଓଲଟା ଡରଉଛନ୍ତି ଆମକୁ ଆଜ୍ଞା କଣ ଡରିବୁ।
ଆଜିକାଲି ପିଲା ଏ ବୋପା ଲୋ। ମୋ ପିଲା ଛୁରୀ ଧରିକି ଆଉ ବୁଲିଥାଉଛି।
ଦେଖି କେତେବେଳେ ମାରିଦବ। ନାଇଁ ମୋ ପିଲା ଛୁରୀକୁ ନାହିଁ ମୋ ପିଲା ତ ଖାଲି ମୋବାଇଲ୍ ଏଗା ମୋବାଇଲ ଦେଲେ ସେ ପୁରା ଶାନ୍ତି ବୁଝିଲ କି ନାଇ ଆଉ କିଛି ଟେନସନ ନାହିଁ।
ହଁ ପରା ମୋ ପିଲା ତ ଛୁରୀ ଧରିକି ବୁଲୁଛି ଭାଇନା ପରେ ଛୁରୀ ଏଗା ଧରିକି ବୁଲୁଛି।
ନାଇଁ ନାଇଁ ଦେଖିିକି ତାକୁ ଛୁରୀ ଫୁରି ଦିଅନି କେତେବେଳେ କଣ ହେଇଯିବ ଆଉଲେ ନିଜେ ଏକେ ଅସୁବିଧାରେ ପଡେଇଆକୁ ହବ।
ହଁ ପରା ମୋତେ ସେଇଟା ଭୟ ଲାଗୁଛି।
ହଁ। ଆଉ କାଳେ କାହା ପିଲାକୁ କଣ କରିଦଉଲେ ସେଇଟା ବେଶୀ ହଇରାଣ।
ନାଇଁ କାହା ପିଲା ଆକୁ କିଛି କରିବନି କାହିଁ ବୋଲି ଏଠି ଚାରିଟା ପିଲା ଅଛନ୍ତି।
ହଁ।
ସେମାନେ ଖଣ୍ଡା ଧରିକି ବୁଲଛନ୍ତି।
ଇରେ ସା।
ଏଇ ଛୁରୀରେ କଣଟା କରିବ ସି ସେ ମୁଁ ଭାବୁଚି ଆକୁ ଖଣ୍ଡା ଗୋଟେ ଦେଇଦେବି ବୋଲି।
ଉଗଣ୍ଡାରୁ ଗୋଟେ ମଗେଇ ଦିଅ ତ।
ହଁ ଉଗାଣ୍ଡ ରେ ତମର ତ ଚିହ୍ନା ଅଛି ସେ କଙ୍ଗୁଆଡେ।
ହଁ ହଁ।
ହ ସିଆଡୁ ଗୋଟେ ମଗେଇଦିଅ। କୁରାଡି ଫୁରାଡ଼ି
ହଁ ମଗେଇଦେବା। ମଗେଇଦବା କାହିଁ ଛୁୁରୀ ଧରିକି ବୁଲିବ ଆଉ ସମସ୍ତେ ଖଣ୍ଡା ଧରିକି ବୁଲିବ। ହଁ।
ହେଲା।
ଆ ପଢାପଢି କରୁଛନ୍ତି ନାଇଁ ପିଲା?
ପିଲା ତ ପିଲା ତ ଛୁରୀ ଧ ସ୍କୁଲ ଯାଉଛି କଣ ପଡୁଛି।
ଆ ପଢୁଛି ଆଉ କଣ ନାଇଁକି।
ହଁ ପୁରା ସେ ସାନ ଝିଅ ଟା ସିଏ ଭଲ ଅଛି।
ହଁ ନାଇଁ ଝିଅ ଭଲ ପଢନ୍ତି ହେଲା। ଝିଅ ମାନେ ଟିକେ କଥା ମାନନ୍ତି ତ।
କ୍ଲାସ ରେ ଆଠ ନମ୍ବରରେ ଅଛି।
ଏ ବଢିଆ ତ ତାହେଲେ।
ହଁ ପରା କିନ୍ତୁ କ୍ଲାସ ରେ ଆଠଟା ଏକା ପିଲା ଅଛନ୍ତି।
ମୋର ପା ଝିଅ କେବେ ହବ ଅପେକ୍ଷା ମୋର ଝିଅ ହେଲେ ମତେ ଟିକେ ଭଲ ଲାଗେ ଆଉ
ଅ ହେଲେ ଗୋଟେ ଶାନ୍ତି ପୁଣି ପାଇବନି।
ଶାନ୍ତି ଲାଇଫ ରେମିଳିବ। ନହେଲେ ସେ ଆଉ ଗୋଟେ ପୁଅ ଆ କା ହେଲେ ସେ ଦି ଜଣ ଦି ଜଣ କର ବେଶୀ ହଇରାଣ କରିଦେବେ।
ହୁଁ ପୁରା ହଇରାଣ ହେଇଗଲ ଭାଇ ତମେ।
ହଁ ପରା।
କାମ କର ତମେ ଯେତେବେଳେ ଯିବ ସେ ଆଡେ। ସେ ସମାଜ ଗୋଟେ ଜନ୍ମ କର ଝିଅ ଜନ୍ମ ହବାର ଚାନ୍ସ ଅଛି।
ହଁ।
ହେଲା।
ହଁ।
ନହେଲେ ଶଳା ବଡ ବିଜାରିଆ ହବ।
ନହେଲେ ସବୁ ଇଏ କରିଦେବେ ପୁରା ବର୍ବାଦ କରିଦେବେ।
ଲାଷ୍ଟରେ ଆମେ ଯିବା ନହେଲେ ଆଉ।
କଣ କହିଲ?
ଲାଷ୍ଟ ରେ ନେପାଳ ଯିବା ଆଉ।
ନେପାଳ ନ ଗଲେ ହବନି ପାହାଡ ଜାଗାରେ ନ ବୁଲିଲେ ହବନି।
ହଁ। ନେପାଳ ଯିବା ଆଉ ନେପାଳ ଯାଇକି ସେପଟ ଭୁଟାନ ଦେଇକି ଆଇବା ଆଉ।
ହଁ ସେପଟେ ନେପାଳ ଯାଇ ଭୁଟାନ ଦେଇକି ସେ ଭିତରେ ପଶିଯାଇ।
ହଁ ୱେଷ୍ଟ ବେଙ୍ଗଲ ପ ପଳେଇଥିଲା।
ପଳେଇଯିବା ଆଉ ସେଇଠା ତ ଦିଦିଥିବ ଆଉ ମମତା ଦିଦି ଥିବେ ବା।
ଗୋଟେ ମାସ ର ଲକ୍ଷଆ ପ୍ରୋଗ୍ରାମ
କଣ କହିଲ?
ମାସଟା ପାଇଁ ଯିବା ସବୁଆଡେ ବୁଲିବା। ନା କଣ କହୁଛ ଆଁ
ବାଟୁଳି ଖଡା ଗୋଟେ ମଗ।
ହଁ ସେପଟେ ଗଲେ ନାଇଁ ବା ସେପଟେ ଗଲେ ଆଣିବା ଗୋଟେ ଭଲଟା ବୁଝିଲ।
ୱେ ୱେଷ୍ଟବେଙ୍ଗଲରେ ଶସ୍ତା କି?
ହଁ।
ଓହ ମୋତେ ଗୋଟେ ଦରକାର ରହୁଛିି ବାଟୁଳି ବା।
ନାଇଁ ମତେ ତ ଗୋଟେ ଦରକାର ନାଇଁ ଗଲେ ଏକାଥର କି ନେଇକି ଆଇବା। ଆଉ ୟାଡୁ ସିଆଡୁ କାଇଁ ଆଣୁଥିବ ବୁଝିଲ କି ନାଇଁ।
ହଁ ଆମ୍ବ ଦେଖିଲେ ମାରି ହଉନି କି
ହଁ ଆମ୍ବ ଦେଖିଲେ ମାରି ହଉନି ପିଜୁଳି ବି ମାର ଆରେ ସେଗୁଡା ଥିଲେ କେତେ କଣ ମାରିବା ହବ ହଁ।
ଜଣେ ଭଲ ଟିକେ କମ ଦାମ ରେ ମିଳୁଛି ତ।
ହଁ ଏଇ ପିଲାମାନଙ୍କୁ ବି ଟିକେ ବାଟୁଳୀ ଘଡା ଧରିକି ଡରାନ୍ତି ମୁଁ।
ହୁଁ ହୁଁ।
ଡରିବେ କି ନାଇଁ କେଜାଣି।
ନାଇଁ ଡରିବେ ଡରିବେ ନା ଆଉ କଣ ପାଇଁ ଡରିବନି ଡରାଇଲେ ଡରିବ ଆଉ ନ ଡରେଇଲେ ଡରିବେ କି ଆଉ?
ହ ନଡରେଇଲେ ଡରିବେନି ନାଇକି?
ହଁ ଟିକେ ଡରେଇବାକୁ ପଡିବ। ନ ଓଲଟା ତମକ ଆଗକୁ ଦରେଇବେ।
ହଁ ପରା ଏ ପିଲାମାନଙ୍କଠୁ ବେଶୀ ଭୟ ଲାଗୁଛି ଆମ ସ୍ତ୍ରୀ ର।
ଦେଖିକି କେତେବେଳେ ସେ କଣ କରିଦେବେ ଆ ଆଉ ଛୋଟ ଛୁଆଙ୍କ ଆଉ କଣ କରିବ?
ସିଏ ବ୍ଲେଡ ଧରିକି ବୁଲ ଥାଉଛି।
ଆଉ କୋଉ କୋଉ ଶ୍ରେଣୀରେ ପଢୁଛି?
ପିଲାକ ସବୁ ପଞ୍ଚମ ଫେଲ।
ଏଶା। ଏଗୁଡ଼ା ତ ଆଉ।
ହେ ଭାଇ ଟିକେ ହା ସେ ପିଲା ଟିକେ କାନ୍ଦିଲେଣି ତ ମୁଁ ଆସୁଛି ଟିକେ ହା?
ହଉ ଭାଇ ଠିକ୍ ଅଛି ଠିକ୍ ଅଛି ହଉ ହଉ ହଉ।